ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି ଆପଣ?
ହଁ ଏଇ ବସିଛି ଆଉ
ବସିଛନ୍ତି କଣ ରୋଷେଇ ହେଇଥିଲା ଆଜି?
ଏଇ, ରୁଟି, ଆଉ, ଭଜା, ଆଉ ରୁଟି, ଆଉ, ବିନ୍ସ, ଆଳୁ, ଆଉ, ପୋଟଳ, ଭଜା।
ଗାଧୁଆବେଳେ କଣ ରୋଷେଇ ହେଇଥିଲା?
ଗାଧୁଆବେଳେ ହେଇଥିଲା, ଭାତ, ଆଉ, ଡାଲି ଆଉ ସେ ଭଜା ଆଉ ସାଲାଡ ପାମ୍ପଡ ଆଉ ସାଧା ଆଉ ଆଉ ତମର କଣ ରୋଷେଇ ହେଇଥିଲା ହଁ। ଆଉ ଆପଣଙ୍କର କଣ ରୋଷଇ ହେଇଥିଲା?
ଆମର ପୋଟଳ ଆଳୁ ଝୁଡ଼ଙ୍ଗ ଭଜା। ଶାଗ ଭଜା, ଆଉ, ଖଡା, ଆଳୁ ଜାଇ, ବାଇଗଣ, ଟମାଟୋ। ସବୁ ପରିବା ପକେଇ ତରକାରୀ କରିଥିଲି।
ଓହଁ, ଖଡା, ଆଳୁ, ବାଇଗଣ, କଣ?
ଜାଇ ଟମାଟୋ ସବୁ ପରିବା ପକେଇକି ତରକାରୀ କରିଥିଲି।
ଓଉ ହଉ ମତେ କେମିତି ହୁଏ ସେ ତରକାରିଟା?
ଁ ତରକାରୀଟା ପରିବାକୁ ସନ୍ତୁଳି ଦେବ ତାପରେ ମସଲା ଦେଇକି ପୁଣି ପରିବାକୁ ଦେଇକି ଅଳ୍ପ ପାଣି ଦେଇକି ସିଝିଲା ଭଳିଆ ଦେଇକି ତାପରେ ମାନେ କଷାପ ଟାଇପର ହେଇଗଲେ ଖୋଲିଦବ ଆଉ
ହଁ ହଁ ହଁ। ହଁ ମୁଁ ତ ଜାଣିଛନ୍ତି ପୁଅକୁ ନେଇନଥିଲି।
ଆଉ ସାଲାଟ ହେଇଥିଲା, ଗରମ, ଭାତ। ଆମ୍ବ।
ଆଚ୍ଛା। ଆଉ ଆଉ ସବୁ ଭଲ ନା।
ହଁ ସେମିତି ଚାଲିଚି ଭଲ ସବୁ ଆଉ।
ଆଉ ଆଉଁ କଁ ଖାଇଆ ପାଇଁ ଭଲ ଲାଗେ?
ମତେ ଖାଇବା ପାଇଁ ଭାତ ଭଲ ଲାଗେ।
ୟ ହଁ ଉଁ ବୁଁ ଆଉଁ ଆମିଷ ଭଲ ଲାଗେ ନା ନିରାମିଷ ଭଲ ଲାଗେ।
ଆମିଷ ବି ଚଳିବ ନିରାମିଷ ବି ଚଳିବ।
ୟୋଁ ହୋଁ ଆମେଷର କୋଉ ରୋଷେଇଟା କରିବା ପାଇଁ ଭଲ ଲାଗେ।
ଆମିଷର ମତେ ସବୁଠୁ ଭଲ ଲାଗେ ମଟନଟା।
ହଁ।
ହୁଁ
ମଟନ୍ ଖାଇଲେ ଉଁ ମଟ୍ ମତେ ତ ମଟନ ଭଲ ଲାଗେନି ମୁଁ ସେ ରୋଷେଇ କେବେ କରିନି। ମଟନ କେମିତି କଣ ରୋଷେଇ ହୁଅନ୍ତି ତମ୍ କୋଉଟା ରୋ ମଟନଟା କୋଉଟା ରୋଷେଇ କଲେ ଭଲ ଲାଗେ।
ମସ୍ତ ମଟନଟା ଡିକ୍ଚିରେ ରୋଷେଇ କଲେ ଭଲ ହବ ଯେ ମା ଟି ଆଟିକାରେ କଲେ ଭଲ।
ସେ କରନ୍ତି।
ପେସରେରେ ଉଁ ଏତେ ମାନେ ଯୋଉମାନେ ଖାଇ ନ ପାରିବେ ସେଇମାନେ ପ୍ରେସରେ କି ମାନେ ସିଟି ଦବାକୁ ପଡିବ।
ହଁ ହଁ।
ଆଁ ଯୋଉମାନେ ଆମ ଭଳିଆ ଲୋକମାନେ ଡିକ୍ଚିରେ କଲେ ଭଲ ମାନେ ବେଶୀ ଟିକେ ସିଜିଗଲେ ଭଲ ଲାଗେନି ମଟନଟା।
ଓହୋ କେମିତି କେମିତି ମଟନଟା ରୋଷେଇ ମୁଁ ତ ଦିନେ ନା କରିନି ମଟନ୍ ରୋଷେଇ। କେମିତି କଣ ହୁଏ ମଟନଟା ରୋଷେଇ।
ମଟନଟା ବଜାରରୁ ଆଣିବ ତାକୁ ଧୋଇ ଧୁଆକି ଟିକେ ସଫା କରିକି ରଖିବ। ତାପରେ ମସଲା ସବୁ ଅଦା ଅଲଗା ମସଲା କରିଦବ ମ ରସୁଣ ଅଲଗା ମସଲା କରିଦବ। ତାପରେ ପିଆଜ ତେଲରେ ଦେଇକି ପିଆଜୁକୁ ଭାଜି ଦବ। ତାପରେ ଅଦାଟା ଆଗେ କଷିବ ତାପରେ ନେ ପଛେରେ ରସୁଣଟା ଦବ କାହିଁକିନା ରସୁଣଟା ଦେଲେ ଆଗେ ମସଲାଟା ଲାଗିଯାଏ।
ହୁଁ ହଁ।
ଆଗେ ଅଦାଟା ଦେଇକି କଷିବ କଷିବ ଅଦାଟା ବାସ୍ନା ଗଲା ପରେ ରସୁ ପୁଣ ଦବ ରସୁଣ ମସଲା ଦେଇକି ତାପରେ ତମର ଚିଲି ପାଉଡର ଉଁ ଇଏ ଗରମ ମିଟି ମସଲା। ଗରମ ମସଲା ଆଉ ଡାଲଚିନି ମସଲା ସବୁ ଏମିତି ମସଲା ସବୁ ଗୁଣ୍ଡ ପକେଇବ। ପକେଇକି ତାକୁ ଭଲ ହଁ ସବୁ କଥା ପଡିବ ହଳଦୀ ଲୁଣ ଆଉ ଉଁ କସ୍ତୁରୀ ମେଥି ସବୁ ଏମିତି ପଡିବ ପଡିକି ତାକୁ ଭଲି ଭାବରେ କଷା ହବ। କଷି ମସଲାଟା ବେଶୀ ସମୟ ଟିକେ କଷିଲେ ତରକାରୀ ଟେଷ୍ଟଟା ମାନେ ଅଲଗା ଆସେ।
ଏ ଆଉଁ
ଆ ମସଲାଟା ଯଦି କଷା ନ ହବ ବେଶୀ ତାଦେହେ ଟେଷ୍ଟ ଟା ଆସିବନି ବେଶୀ।
ଆଛା।
ହ ଆଉ ତାପରେ କଷା ହେଇ ଆସିଲା ବେଳକୁ ଅଳ୍ପ ଟିକେ ପାଣି ଦେବ ମସଲାଟା ଟିକେ ସିଝିବା ପାଇଁ। ସିଝିଲା ପରେ ତାପରେ ମଟନ ପକେଇବ ଆ ମଟନ କେବେ ତାକୁ ଧୀରେ ଧୀରେ ଟିକେ ଘଣ୍ଟିବାକୁ ପଡିବ କା ଡିକଚିଟା ନା କଡ଼େଇ ରେ ଏତେ ଲାଗିବ ନାଚି ସେଟାରେ ସେଇ ସାଙ୍ଗେ ସାଙ୍ଗେ ଲାଗିଯିବ। ମସଲା ଟା ଲାଗିଗଲେ ଏଟା ପୋଡିଯିବ କୁହୁଳିଆ ବାସିବ। ତାକୁ ସାଙ୍ଗେ ସାଙ୍ଗେ ମାନେ ଦୁଇ ମିନିଟ୍ ତିନି ମିନିଟେ ଥରିଲେକା ଟିକେ ନେଉଟି ଦେଉଥିବେ ପାଣି ବାହାରିବା ପଯନ୍ତ।
ହଁ ହଁ।
ପାଣି ବାହାରିଲେ ମଟନରେ ତାପରେ ପାଞ୍ଚ ମିନିଟରେ ବି ଦେଲେବି ଚଳିବ।
ହଁମ୍।
ତାପରେ ତାକୁ କରିକି କଷା ହେଇ ଆସିଲା ପରେ ଗରମ ପାଣି କରିକି ରଖିଥିବ। ରଖିକି ତାକୁ ଗରମ ପାଣି ଦିଆ ହବ।
ଓହୋ ମାନେ କଷା ଟା ପୁରା ହେଇଗଲେ ପାଣି ମରିଗଲା ପରେ ଗରମ ପାଣି ଦିଆହବ।
ହଁ ଯେ କଷା ଟା ପୁରା ହେଇଯିବ। ପାଣି କିନ୍ତୁ ଯେମିତି ମଟନ୍ ରେ ପାଣିଟା ଯେମିତି ନଥିବ କାହିଁକିନା ଏଇଟା ଆ ଖାସିଟା ନାଁ ପାଣି ଟା ରହିଲେ ସେଟା ମାଂସ ଟା ମାନେ ବାସେ।
ଓହୋ।
ଆଉ ତାପରେ ପାଣି ଦବ ପାଣି ଦେଇ ସାରିକି ତାକୁ ଅ ଜାଳିବ ଜାଳିକି ହେଇ ଆସିଲା ବେଳକୁ କୁ ଅ ନବରା ପକେଇବ ଇଏ ଆଉ।
କେତେ ସମୟ ବସିବ ମଟନ ଟା କଷି ସାରିଲା ପରେ।
ତତେବ ଅ କଷି ସାରିଲା ପରେ ମିନିମମ ଯଦି ସିମ ଆଞ୍ଚରେ ବସେଇବ ମାନେ ସିଝେଇବା ପାଇଁ। ତଥାପି ଅଧଘଣ୍ଟା ଭଳିଆ ବସିବ ମିନିମମ୍ ମଟନ ଟା କଲେ ଘଣ୍ଟାଏ ପରେ ଲାଗିବ।
ଆଚ୍ଛା ଆଉ କଷିବା ଷ୍ଟାର୍ଟିଂ ରୁ କଷିବା ହଉଛି ଅଧଘଣ୍ଟେ।
ଅଧ ଘଣ୍ଟେ।
ହଁ।
ଅଧଘଣ୍ଟା ରୁ ପରେ ଲାଗିବ ପଛେ। କମ ଲାଗିବନି କାହିଁକନା ମସଲା ଟା ଟିକେ ବେସି ସମୟ କଷା ହବ ତାପରେ ମ ଆର ଚିକେନ ଟା କଣ ସେଇରାକ ସିଝିଯିବ ନା? ଏଇଟା ମଟନ ଟା କଣ ଧିମା ଆଞ୍ଚରେ କି ମାନେ ଅଳ୍ପ ଜାଳରେ ହିଁ କରାହେବ।
ହଁ ହଁ।
ଗ୍ୟାସ ହେଲେ ଅଳ୍ପ ସିମ ରେ ଦବ ଚୁଲିରେ ହେଲେ ଚୁଲିରେ ସେଟା ତ ଆହୁରି ଭଲ ହୁଅନ୍ତା।
ଓ ହୋ। ଚୁଲିରୋ ନା ଧୀରେ ଧୀରେ ଧୀରେ ଧୀରେ ଜଳିକି ଜାଲି ଜାଳି କରିବା ପାଇଁ ପଡିବ ଆଉ।
ସରିବ ଆଉ।
ଓହୋ ତାପରେ ହେଇସାରିଲା ପରେ ପାଣି କଷା ସରିଲା ପରେ ପାଣି ଦିଆହବ। ଅଧିକ ଟିକେ ପାଣି ଦିଆ ହେଇଥିବ ଆଉ ଆଳୁ ପଡିବ ନା ନାଇଁ ମଟନ ରେ?
ହଁ ଯାହାର ଖୁସି।
ହଁ ହଁ।
ଯାହାର ଖୁସି ମାନେ ଧର ତମର ଫେବରେଟ୍ ଆଳୁ, ଖାଇବ। ତମେ ମସଲା ମାଂସ କଷା ହେଇ ଆଇଲା ବେଳକୁ ଆଳୁ ପକେଇବ।
ହଁ-ହଁ।
ହେଲେ ଆଗେ ଆଳୁଟା ମାଂସ ସାଙ୍ଗରେ ଦେଲେ ଆଳୁଟା ସିଝିକି ମାନେ ଝୋଳଟା ପୁରା ମାନେ ବହଳିଆ ହେଇଯାଏ, ଆଳୁଟା ଆଉ ନୁହେ ରୁହେନି। ଫିଟିଯାଏ।
ହଁ-ହଁ।
ମାଂସଟା କଷାଟା ହେଇ ଆସିଲା ବେଳକୁ ଆଉ ଦ ଦଶ ମିନିଟ ଖଣ୍ଡେ ଥିବ ତମେ ଆଳୁଟାକୁ ପକେଇବ।
ହୁଁ ହୁଁ।
ତାପରେ ଦି ତିନି ଥର ନେଉଟ ପାଲଟା କରିକି ତାପରେ ପାଣି ଦେଇଦବ ଆଉ।
ଆଚ୍ଛା। ଉଁ ହୁଁ, ତାହାଲେ ଏମିତି ହୁଏ ଆଉ ତ ପାଣି ଦେଲେ
ତାପରେ ଡାଲଚିନି ଟିକେ ଗୁଣ୍ଡ କରିକି ରଖିଥିବ ପଛରେ ପକେଇଦବ, ପକେଇଦେଲେ ସେ ସେଇଟା କଣ ନା ଅଲଗା ଟେଷ୍ଟ ଆସିବ ମାନେ ତାର।
ଓହୋଃ ହେଇ ସାରିଲା ପରେ ଡାଲଚିନି
ହଁ ଓହ୍ଲେଇଲା ବେଳକୁ ଡାଲଚିନି ଟିକେ ଗୁଣ୍ଡ କରିକି ରଖିଥିବ ରଖିକି ତାପରେ ତାକୁ ପକେଇଦବ।
ହୁଁ ହୁଁ।
ପକେଇଦେଲେ ସେଇଟା-ଆ-ଆ ଆଁ ତା, ତା ଟେଷ୍ଟଟା ମାନେ ଅଲଗା।
ଓହୋଃ, ଆଉ ସେତେବେଳେ ଗରମ ମସଲା କିଛି ପଡିବନି?
ହଁ ଗରମ ମସଲା ତରକାରୀରେ ଦେଇଥିବ।
ଓହୋଃ।
କଷିଲା ବେଳେ। ମିଟ୍ ମସଲା ଗରମ ମସଲା ଇଏରେ ପକେଇଥିବ କଷା ବେଳେ।
ହଁ ହଁ।
ଆଉ ଆପଣ କଣ ରୋଷେଇକି ଭଲ କରନ୍ତି?
ମୁଁ କଣ ରୋଷେଇ କରେ ମତେ କିଛି ଆସେନି ବେଶୀ ଭଲ ରୋଷେଇ କରିଆସିନି ଯାହା ଯେତେବେଳେ ପାରେ ସେମିତି ରୋଷେଇ କରେ ଆଉ, ସବୁ ରୋଷେଇ ଆସେ ଆଉ। କିନ୍ତୁ ସେମିତି-ଇ-ଇ-ଇ ଭଲ ରୋଷେଇ କଣ କରେ? ସବୁ ମାମିଷ ନିରାମିଷ ମିଶେଇକି କରେ।
ଆ ତା ଭିତରେ ବି ଗୋଟେ ଫେବରେଟ୍ ଥିବ ନା ପୁଣି?
ନା ଛତୁ ମତେ ଛତୁ ରୋଷେଇ କରତେ ଭଲ ଲାଗେ। ମତେ ଛତୁ ବେସର କରତେ ଭଲ ଲାଗେ ଛତୁ ଏଇ ପୋଡାପୋଡି ବାଟିବସା ଗୁଡା ମତେ ଭଲ ଲାଗେ। ଆଳୁ ବାଟିବସା ଛତୁ ବାଟିବସା। ଆଉ ଏଇ ଯୋଉ ଚୁନା ମାଛ ପତ୍ର ପୋଡା ଏଇରା ମତେ ଭାରି ଭଲ ଲାଗେ।
ଚୁନା ମାଛ ପତ୍ର ପୋଡା ତ କେହି ଭୁଲି ପାରିବେନି। ସେଟା ସବୁଠୁ ଆମର ଦେଶୀ ଓଡିଆ ଖାଇବା।
ବଢ଼ିଆ ଖାଇବା ସବୁଠାରୁ, ଆଉ ରଜ କେମିତି କଣ ହେଇଥିଲା ରଜରେ ଦୋଳି ଫୋଳି ପଡିଥିଲା ନା?
ହଁ ରଜରେ ଖାଇ ଦୋଳି ପଡିଥିଲା ଚକ୍ରି ଦୋଳି ପଡିଥିଲା। ଡଙ୍ଗା ଦୋଳି ପଡ଼ିଥିଲା, ପଟା ଦୋଳି ପଡିଥିଲା। ଏଇ ଆମ-ର ଏଇଠି ବରିପାଳିରେ ଗୋଟେ କରିଥିଲେ ମହୋତ୍ସବ ଗୋଟେ କରିଥିଲେ। ବିଡିସାହିରେ ସେ କରିଥିଲେ ସେଠିକି ସବୁ ଆମେ ଯାଇଥିଲୁ ବୁଲିବା ପାଇଁ।
ହଁ ହଁ।
ଥିଲୁ ସେଠୁ ବୁଲିକି ଫଟୋ ଫଟୋ ଉଠେଇ ଉଠାଇକି ଆସିଲୁ ତାପରଦିନ ଆମର ଡିଜେ ଆସି ପିଲା ଗୋଟେ ବଡ଼ ଡିଜେ ଆଣିଥିଲେ ଏବର୍ଷ। ସବୁଠୁ ବଡ ଡିଜେ ଆଣିକି ତାପରେ ରଜ ବାଟେଇଥିଲେ ପିଲାମାନେ ସବୁ ଆଉ।
ଓହୋ ଆଉ ବଢ଼ିଆ ରଛ ତମର ସେଲିବ୍ରେସନ ହେଇଚି ଆଉ। ଆଉ ରଜରେ ପିଠା ଫିଠା ହେଇଥିଲାକି ନାଇଁ?
ହଁ ପିଠା ହେଇଥିଲା। ଆରିସା ପିଠା ହେଇଥିଲା କାକେରା ପିଠା ହେଇଥିଲା ଆରିସା ପିଠା କାକେରା ପି ପିଠା ଆଉ ରୋଜ୍ କେକ୍ ହେଇଥିଲା।
ଓହୋ।
ଆଉତ ଗୋଟେ ଦିନତ ଜମା ଛୁଆ ଯାହା ଆମିଷ ଖାଇଚନ୍ତି ଆଉ ଦି ଦିନିତ ନିରାମିଷ ଆଉ।
ହଁ ଆଉ ରଜରେ କଣ ଆମିଷ ହେଇଥିଲା ମଟନତ ହେଇ
ମଟ ମଟନ୍ ହେଇଥିଲା।
ଓ ଆଉ ତାପର ରଜଦିନ କଣ କରିଥିଲ?
ଆଜ୍ଞା?
ତାପର ରଜ ଦିନ କଣ କରିଥିଲେ ସେକେଣ୍ଡ ରଜରେ?
ସେକେଣ୍ଡ ରଜରେ ପନିର୍ ହେଇଥିଲା।
ଆ ଆଉ ଥା ରଜରେ?
ଥାର୍ଡ଼ ରଜରେ ଡାଲି ଭାତ ସେ ପନିର୍ ଅଧା ଅଳ୍ପ ଥିଲା ମଟର ତରକାରୀ
ହଁ ହଁ।
ସାଲାଟେ ଏମିତି ହେଇଥିଲା ଆଉ ଛୁଆ କହିଲେ ଆଉ ପନିର୍ ଖାଇବୁନି। ଆ ତାପରେ ମାର୍କେଟ କିଏ ଗଲେ ସି ଥିଲେ ଛତୁ ଟିକେ ଆସିଥାନ୍ତା ମାର୍କେଟରେ କେଇ ପାଇଲିନି ଆଉ ସେଇ ପନିର୍ କରିଦେଲି ଆଉ।
ଓହୋ ଆଉ ଭଲରେ ରଜ ସେଲିବ୍ରେସନ ହେଇଚି ଆଉ? ଖାଇ ପିଇକି ଭଲ ହେଇକି ଆଉ?
ହଁ ନା ରଜ ଭଲ ହେଇଚି ଏବର୍ଷ।
ହ ହଉ ତାନେ କେତେଳେ ଆମେ ଫାଙ୍କା ହେଲେ ତାହେଲେ ମୁଁ ଯିବି ଆଉ ଯାଇ ରଜ ବୁଲିକି ଆସିବି ଆଉ।
ହଉ।
ହଉ ତାହେଲେ ରହୁଚି ଆଁ।
ଆଜ୍ଞା ଆଜ୍ଞା।